ହଁ ଭାଇ ହାଲୋ।
ହ୍ୟାଲୋ ହଁ।
ହଁ ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା କଣ କରୁଚନ୍ତି ଏବେ।
କଣ କରିବା ଆମେ ରାତି ପାଇଁ ରାତି ଆମେ ବି ଟିକେ ଏଇଖିଣା ଆମର କାର୍ଯ୍ୟ ସରିଲେ ଟିକେ ମୂଲ୍ୟବାନ ଆମର ଭବିଷ୍ୟତ ର ସୋମ୍ୟ ପାଇଁ ଟିକେ ଦବା। ଟିକେ ପଢ଼ାପଢ଼ି କରିବା ଆଉ
ଆଉ ଯେମିତି କିି ତମେ ଆଗକୁ କଣ ପଢାପଢି କରିବା ପାଇଁ ଇଚ୍ଛୁକ ଅଛ ତମ ଜୀବନର ଲକ୍ଷ୍ୟ କଣ ଅଛି।
ମୋର ତ ଏବେ ଦୁଇ ଦୁଇ ବର୍ଷ ହବ ମୋର ଯୁକ୍ତ ଥ୍ରୀ ସା ବିଜ୍ଞାନ ସରିଚି ଆ
ଘରେ ଟିକେ ମୁଁ ଏକା ରହୁଚି ବାପା ଏକ୍ସପାଏଡ କରି ବାପା ମରି ଯାଇଚନ୍ତି ଆଉ ପାଞ୍ଛ ବର୍ଷ ହବ।
ଏହା ତ ଶୁଣିକି ମୁଁ ମୁଁ ବହୁ ଦୁଃଖିତ ଅନୁଭବ କରୁଚି। ତମେ ତର ଲକ୍ଷ୍ୟ କଣ ଅଛି।
ମୁଁ ଲକ୍ଷ୍ୟ ଅଛି ଅଁ ଆଉ ତ କିଛି ପଢି ହବନି। ଏବେ ଘରୁ କିଛି କାହିଁ ନା ଆମ ଉପରେ ଭରଣ ପୋଶଣ ପୁରା ଆମ ଉପରେ ନିର୍ଭର କରୁଚି ଆଉ ଭଉଣୀ ଗୋଟିଏ ମ୍ୟାରେଜ କରୁଚନ୍ତି। ମା ଏକା ତାପରେ ମୁଁ ଚାହୁଁଚି କିଛି କାର୍ଯ୍ୟ କରିବି ନିଜେ କୁ ନିଜେ ଆଗକୁ ଲକ୍ଷ୍ୟ ଟା ପୂରଣ ଯୋଉ ଅଛି ଯିଏ କି ଆଁ ମୁଁ କାମ କରିବା ସହିତ ମୋ ମୁଁ ପାଞ୍ଚ ଜଣ କି ଯେ ମୋର ଦକ୍ଷତା ଅନୁଶା ସାରେ ଆଉ ତିନି ଚାରି ଜଣଙ୍କ ସହିତ ନିଯୁକ୍ତି ଦେଇପାରୁଥିବି ସେଇଟା ମୋର ଭାରି
ଆଛା ଯେମିତି ତମେ କହିଲ କି ତମର ଘରେ ଆଉ ସବୁ କିଏ କିଏ ଅଛନ୍ତି।
ଆମ ଘରେ ତ ମାନେ ଚାରି ଜଣ ଫାମିଲିରୁ ମୋ ବାପା ତିନି ଚାରି ବର୍ଷ ମୃତ୍ୟୁବରଣ କରିଛନ୍ତି। ଆଉ ମା ହାଉସ ୱାଇଫ ଥିଲେ ଏକା। ଆଉ ଭଉଣୀ ମୋ ଠାରୁ ବର୍ଷେ ସାନ। ଆର ବର୍ଷ ବିବାଘର ହେଇଛି ଆଉ ଘରେ ବି ହଁ ପୂର୍ବବର୍ଶ କ ବିବାହର ହେଇଛି ଆଉ ଅ ଗୋ ମାନେ ବନ୍ଧୁବାନ୍ଧବ ଆମର ବନ୍ଧୁସାଥି ମାନଙ୍କର କିଛି କରଜ ଅଛି। ତାକୁ କିଛି କାମ କରିକି ସୁଝିବାର ଅଛି ଆଉ ମୁଁ ସେଥିପାଇଁ ମୁଁ ଗୋଟେ ସାଙ୍ଗ କହିଲା ଏଇଥିରେ କିଛି କାମ ମିଳୁଛି ଆମ ଜମି ଟିକେ ଟିକେ ଅଧିକ ଅଛି ଜମିରେ ଏବେ ଚାଷ କାମ କରୁଅଛି।
ଅ ଆଚ୍ଛା ଯେମିତି ତମେ କହିଲେ କି ଅ ତମେ ଚାଷ କାମ କରୁଅଛ ଅ ଯେମିତି କିି ଯଦି ମୁଁ ତମକୁ କିଛି ଏକ ଘରୋଇ କମ୍ପାନୀରେ ସାହାଯ୍ୟ କରେ ଯେମିତି ଏକ ଘରୋଇ ବ୍ୟାଙ୍କ ରେ ସାହାଯ୍ୟ କରେ ଚାକିରି କରିବା ପାଇଁ ତମେ କରିପାରିବ କି?
ହଁ କରିିବ।
ହଁ ଯଦି ତମେ ଘର ଛାଡିକି ରହିବା ପାଇଁ ପଡିବ ତମେ ରହିପାରିବ।
ହଁ ଘର ଛାଡିକି ମାନେ ଯିଏକି ଆମର ଘରଠାରୁ କିଛି ନିକଟ ନିକଟ କହିଲେ ବି ଚଳିବ ନାହିଁ କିଛି ପାଖ ହେଲେ ଭଲ ହବ କାହିଁ ନା ତମେ ବି ଜାଣିଥିବ ଚିନ୍ତା କରିପାରୁଥିବ।
ହଁ ଘରେ ଯେହେତୁ ମା ଏକା ଅଛନ୍ତି ତ ମୁଁ ତମକୁ
ଗୋଟେ ଅସୁବିଧା ପଇଲେ କି ମେଡି ମାନେ ମେଣ୍ଡା ମେଡିକାଲ କଥା ହଉ କି ଅନ୍ୟନ୍ୟ ଯେ କୌଣସି କ୍ଷେତ୍ରରେ ଆମର ଯଦି ଅସୁବିଧା ହେଲେ ମୁଁ ଆସିକି ସାମ୍ନା କରିକି ସେଟାକୁ ସମାଧାନ କରି ମୁଁ କରିପାରୁଥିବି ଆଉ ଅତି ନିକଟ ଠାରୁ ଦୂରେ ରହିଲେ ଆଉ ତ ଆସି ହବ ନାହିଁ। ଆଉ ସେ ଗୋଟେ ଯେମିତି ଦି ଦିନ କି ଗୋଟେ ଦିନ ସମୟ ଲାଗୁଥିବ ଆଉ ହଁ ସେଇଟା ଭାବୁଛି।
ନାଇଁ ଯେମିତି କିି କହୁଛି ଓଡିଶା ଭିତରେ ଆଉ ତୁମ ଜିଲ୍ଲାର ଠିକ ପଡୋଶୀ ଜିଲ୍ଲାରେ ଅ ଯେ କୌଣସି ଅ ଘରୋଇ ବ୍ୟାଙ୍କ ସବୁ ଅଛନ୍ତି ସେ ସବୁ ନିଜ ଜିଲ୍ଲାରେ ବର୍ତ୍ତମାନ ପାଇଁ ଅ ସେମାନେ ଚାକିରିର ସୁଯୋଗ ଦଉନାହାନ୍ତି। ଯେହେତୁ ଓ କିଛି ବହୁତ ସାରା ଫ୍ରଡ ହଉଛି ବହୁତ ସାରା ଭୁଲ କାମ ହଉଛି ତ ସେମାନେ ନିଜ ଜିଲ୍ଲାରେ ଚାକିରୀ ଦଉନାହାନ୍ତି। ନିଜ ଜିଲ୍ଲାରୁ କୋଡିଏ କିଲୋମିଟର ତିରିଶ କିଲୋମିଟର ଠିକ ତମ ପଡୋଶୀ ଜିଲ୍ଲାରେ ସେମାନେ ଚାକି ଦଉଛନ୍ତି। ଏମିତି ଭ ନିଜ ଘର ଠାକୁ ନିଜ ଘର ପାଖରୁ ଚାଳିଶ କିଲୋମିଟର ପଚାଶ
ସେଇଟା ହଁ ସେଇଟା ତ ଭଲ କାହିଁକି ନା ଆମେ ଗୋଟେ ଅର୍ଥ ବିଭାଗର କର୍ମଚାରୀ ଟା ଯେକୌଣସି ତମେ କହିବା କଥା ଅର୍ଥ ବିଭାଗ କର୍ମଚାରୀ ହବା। ଯେ କି ନିଜ ଜିଲ୍ଲା କି ନିଜ ନିକଟ ପାଖ ହେଲେ ନିଜ ଲୋକମାନେ ବହୁତ ତମେ ବି ସମାଜରେ ବଢିଛ ଜାଣିଥିବ ନିଜ ଲୋକମାନେ ନିଜକୁ ଆମ ଓଡିଆ ଜାତିର ଲୋକମାନେ ନିଜ ଲୋକକୁ ନିଜେ ବହୁତ ହଇରାଣ କରନ୍ତି।
ହଁ।
ଆଉ ସେଥିପାଇଁ ଧର ଆଜି ମୁଁ ଅର୍ଥର ଆସ କିି ଯେକୌଣସି କାମରେ କଲି ଆଉ । କି ତ ମୁଁ କାର୍ଯ୍ୟ କରିବା ନାହିଁ ମୁଁ ଘରକୁ ପଳେଇବି। ଆଉ ଅଳଶୁଆମି ମାନେ ଖାଇବି ପିଇବି ଶୋଇବି ଠିକ ଆଉ ଯିବିନି। କଣ କରିବେ ମୋର ସେ ତ ପାଖ ଲୋମ ପାଖରେ ଅଛି ମତେ କିଛି କହିପାରିବେନି। ସେଇଥିପାଇଁ ସବୁ ବି ଭାଗର କର୍ମଚାରୀ ହବା ପାଇଁ ଟିକେ ତମ ଘରଠାରୁ କି ପଡୋଶୀ ଜିଲ୍ଲା କି ପଡୋଶୀ ରାଜ୍ୟରେ କାମ କରିବାକୁ ମିଳେ ସେଇଥିପାଇଁ। ଆଉ ବି ମିଳିଲେ ବି ଆମେ ବି ଯିବା।
ପଛ ଦେନ୍ ମୁଁ ତମକୁ କିଛି ସାହାଯ୍ୟ କରିପାରିବି। ହଁ ମୋର ସାଙ୍ଗସାଥି ମାନେ ବହୁତ ଏସବୁ କମ୍ପାନୀର ବଡ଼ ବଡ଼ ଅ ମାନେ ଇଏରେ ଅଛନ୍ତି ପୋଷ୍ଟରେ ଅଛନ୍ତି। ଅ ତ କି ତମେ ଯଦି ତମେ ନିଜେ ଇଛୁକ ଅଛ ତମ ଘର ଲୋକଙ୍କ ସହ ପରାମର୍ଶ କରି ତମେ ମତେ ଜଣେଇ ପାରିବ ଦେନ୍ ମୁଁ ତମକୁ କିଛି ସାହାଯ୍ୟ କରିପାରିବି।
ହଁ ସାହାଯ୍ୟ କରିପାରିବି କିନ୍ତୁ ସେ କୋଉ କୋଉ ବିଭାଗ? ଆଉ କି କାମ କି କାର୍ଯ୍ୟ ଆମେ ସେ ବିଷୟରେ ଅନୁସନ୍ଧାନ କଲେ କି କିଛି ଅ ମାନେ ସମତେ ଏ ବିଷୟରେ ଜାଣିଲେ କି ଆମକୁ କେତେ ଦୂର ରାଗୁଚି ଯେ କି
ହଁ ଯେମିତି କିି ଅ ଯେମିତି କିି ଅ ତମେ ବୋହୁତ ସାରା ବ୍ୟାଙ୍କ ନାଁ ଶୁଣିଚ ହଁ କି ସୂର୍ଯ୍ୟ ଉଦୟ ବ୍ୟାଙ୍କ ସ୍ମଲ ଫାଇନାନ୍ସିଆଲ ବ୍ୟାଙ୍କ ବୋହୁତ ସାରା ସ୍ମଲ୍ ଫିନାନ୍ସିଆଲ ବ୍ୟାଙ୍କ ଯେମିତି ଆମେ ଘରେ ଘରେ ମାନେ ଗାଁ ଗାଁ ଲୋକମାନଙ୍କଠୁ ଯାଇଁକି ଆ ଯୋଉମାନେ ସବୁ ସୁଧରେ ଲୋକମାନେ ବ୍ୟାଙ୍କ କତିରୁ ପଇସା ନେଇଥାନ୍ତି ବ୍ୟାଙ୍କର ତ ଆମେ ତାଙ୍କ କତିରୁ ଯାଇଁକି ପଇସା ଆଣିବା ସେମିତିକା କିଛି ଚାକିରି ଅଛି ଆଉ ଯେମିତିକା ଆମେ ସ୍ ସୁନା ବନ୍ଧା ରଖିକି କିଛି ଅଛି ଯେମିତି ଗୋଲଡ୍ ଲୋନ ମନପରମ୍ ଗୋଲଡ୍ ଲୋନ ଶୁଣିିଥିବ। ଆଇ ଏଚ୍ ଏଲ୍ ଗୋଲଡ ଲୋନ ଶୁଣିଥିବ ସେମତି ଏମିତିକା ଆହୁରି ବୋହୁତ ସାରା ଘରୋଇ ବ୍ୟାଙ୍କ କିଛି ଅଛି ସେମିତି ସନ୍ ସ୍ଥାରେ ବି ଆଉ କରେଇ ପାରିବି ଆଉ ଯେମତି ଘରୋଇ ବ୍ୟାଙ୍କ ରହିଲା ଆକ୍ସିସ୍ ବ୍ୟାଙ୍କ ରହିଲା କି ଆଇ ସି ଆଇ ସି ବ୍ୟାଙ୍କ ରହିଲା ଏ ସବୁ ବ୍ୟାଙ୍କ ଆଇ ସି ଆଇ ସ ବ୍ୟାଙ୍କରେ ତ ମୋର ଏମିତି କିଛି ଭଲ କେହି ଚିହ୍ନା ନାହାନ୍ତି ଅ ଆକ୍ସିସ୍ ବ୍ୟାଙ୍କରେ ଅ ମୋର ବୋହୁତ ସାଙ୍ଗସାଥି ମାନେ ଜଡିତ ଅଛନ୍ତି ସାଙ୍ଗସାଥି ମାନେ ଚିହ୍ନା ଅଛନ୍ତି ତ ଯଦି ଏ ଏଥିରେ ବି କହିବ ମୁଁ କରେଇ ଦେଇପାରିବି।
ସେଟା ତ ସତ୍ୟ ସେଟା ତ ଯେ
ତ ଏଥିରେ ତମକୁ କୌଣସି ରାଶି ଲା ଗିବ ନାହିଁ ଯେମତି ପଇସା ଲାଗିବ ନାହିଁ କାହାକୁ ଦବା ପାଇଁ ପଡିବ ନାହିଁ ତମେ ସ ସମ୍ପୂର୍ଣ୍ଣ ମାଗଣାରେ ଏଇ ଚାକିରିଟା ପାଇପାରିବ।
କିନ୍ତୁ ଏଇଆ ଏଇଖିଣାଠୁ ମୋର ଗୋଟେ ସାଙ୍ଗ ଆପଣ ଯୋଉ କହିଲେ ମୋର ଗୋଟେ ସାଙ୍ଗ ବି ବୋହୁତୁ ହଁ ସହାୟତ ସାହାଯ୍ୟ କରୁଥିଲା ଆ ଯିଏ କି କାମ କରିବା ପାଇଁ। ଆଉ ତୁମର ତ ବିଜ୍ଞାନ ଅଛି ଯୁକ୍ତ ଥ୍ରୀ ଆଉ ତମେ ଗୋଟେ କାମ କର କୋଉଠି ଆମର ଅ ନିକଟ ପଡୋଶୀ ଜିଲ୍ଲା ଯାଜପୁରର ଇଷ୍ଟ୍ରେ ଷ୍ଟିଲ୍ ପ୍ଲାଣ୍ଟରେ ଯାଇକି ଗୋଟେ କାରଖାନାରେ କାମ କରିବା ପାଇଁ।
ତ ସେମି ତି ସେମିତି ଯଦି ତମେ କରିବ ତାହେଲେ ଏଥିରେ ତମକୁ କିଛି ବକେୟ ରାଶି ଲାଗିବ। ଯେମତି କିି ମ ସେଥିରେ ବି ମୁଁ ତମକୁ କରେଇ ଦେଇ ପାରିବି ଯେମତି କି ଆମର ଟାଟା ଷ୍ଟିଲ୍ ହୋଉ ହଁ ଟାଟା ଷ୍ଟିଲ୍ ତ ଯାଜପୁରରେ ନାହିଁ ବାକି ଟାଟା କମ୍ପାନୀ ଅଛି ଯେମତି ଟା ଟାୟାରନ୍ ଆନ ସ୍ପନ୍ଦ ଅଛି ଆଉ କି ଜନ୍ଦଲ ସ୍ ଷ୍ଟିଲ ଅଛି ଏସବୁ କମ୍ପାନୀରେ ଆମର ସବୁ ସାଙ୍ଗସାଥି ମାନେ ଅଛନ୍ତି ବଡ ବଡ ପୋଷ୍ଟରେ ଯେମ ଏଚ୍ ଆର୍ ଫେଚ୍ ଆର୍ ସେଥିରେ ତମକୁ କିଛି ପଇସା ଲାଗିବ ନାହିଁ ବାକି ତମକୁ ସେଇଠି ଅ କିଛି ଅ ଘରୋଇ ସଂସ୍ଥା ମା ନଙ୍କ ମଧ୍ୟରେ ସେଠି ହେଇପାରିବ ଯେମତି କି ତମେ ତ ମାନେ କିଛି କମ୍ପାନୀ ଥ୍ରୋରେ ହେଇପାରିବ ଯେମତି କମ୍ପାନୀର ପେ ରୋଲ ଅଛି ସେମତି କମ୍ପାନୀ ପେ ରୋଲରେ କିଛି ହେଇ ପାରିବନେଇ।
ନାଇଁ ସେଟା ତ ଠିକି ହଁ ଆମ ଅଁ ଆମେ ତ ଯେ କୌଣ କୌଣସି କାମରେ ଆଉ ଆମେ କାଇଁ ସେଠିକି ଜଣକୁ ଆମେ ଏଁ ଧାର୍ଯ୍ୟ କରିବା ଯେ ଆମକୁ ଏତିକି ଅର୍ଥ ରାଶି ଦିଅ ଯଦି ଆମେ କାମରେ ଏଇ କାମରେ ଯେ କୌଣସି କାର୍ଯ୍ୟରେ ଅଭିଜ୍ଞତା ହେଲେ ଆମେ ଜଣକୁ ଘରୋଇ ହୋଉ କି ବେସରକାରୀ ଆମେ ସେଠି ଅଧିକାର କ ଅଛି ଯେ ଆମେ ଏଇ କାର୍ଯ୍ୟରେ ସମ୍ପୂର୍ଣ୍ଣ ଜଡିତ ଆମକୁ କିଛି ଅର୍ଥ ରାଶି ଅଧିକ ଦିଅ କି ଆପଣ ଯୋଉ ଘରୋଇ କମ୍ପାନୀରେ ଯୋଉ ନିୟମ ଅଛି ସେ ନିୟମମାନଙ୍କୁ ଆମକୁ ଜଡିତ କର କିନ୍ତୁ ଏ ଏବେ ଏ ପର୍ଯ୍ୟନ୍ତ ଆମର କିଛି ଯେ କିି ଅଭିଜ୍ଞତା ନାହିଁ। ଆମେ ମାନେ କଣ ମାନେ ପର ମାନେ ଆମ ଘରଠାରୁ କିଛି ଦୂରରେ ଯାାଇନୁ ଆଉ କୌଣସି ଦୁନିଆ ବି ଦେଖିନୁ। ବହୁତ ଦୂର ସ୍ଥାନକୁ ଆମେ ବି ଯାଇନୁ। ଯଦି ଯାଇଛୁ ଆମର ତୀର୍ଥ ସ୍ଥାନକୁ ସବୁ ଯାଇଛୁ। କିନ୍ତୁ ଉଁ ଭଲ ଯେ କୌଣସି ଘରେ ହଉ କି ମାନେ କାମ କରୁଥିବା ଲୋକମାନେ ବି ତାଙ୍କ ସହିତ ଜଡିତ ହେଲେ ସେମାନଙ୍କ ଦ୍ଵାରା ଆମେ କିଛି ବୁଝିବା ଯେ ଉଦାହରଣ ସହିତ ତମେ ତମ ସହିତ ମୁଁ କଥା ହବା ଦ୍ଵାରା ଆଉ କିଛି ଅଭିଜ୍ଞତା ଜାଣିଲି। କି ତମେ ବି ମତେ ବି ସାହାଯ୍ୟ କରିବା ପାଇଁ କିଛି ପଦକ୍ଷେପ ଦେଲ। ସେଇଭଳି ଆମେ ଘରରୁ କିଛି ଦୂରେଇଲେ ଆମେ ସବୁ କିଛି ଜାଣିପାରିବା।
ହଁ ଯେମିତି କି ତମକୁ କହିଲି ଏଥିରେ ତମକୁ କିଛି ପଇସା ଲାଗିବ ନାହିଁ। ଯେମିତି ତମକୁ କହିଲେ କି ତମେ ଯଦି ଟାଟା କମ୍ପାନୀ ଜିନ୍ଦଲ କମ୍ପାନୀ ଏ ସବୁ ସୁପରଭାଇଜର ସେଥିପାଇଁ କରିବା ପାଇଁ ପଡୁଛ। ଦେ ତମକୁ କିଛି ସେଫଟି କୋର୍ସ କରିବା ପାଇଁ ପଡିବ ଯେମିତି ତମ କିଛି ସେ ସାର୍ଟିଫିକେଟ ଚା ସେ ତମେ ଯାଇକି ସେଫଟି ର କିଛି କରିପାରିବ।
ହଁ ସେଟ ତ ହଁ ସେଟା ତ ଠିକ ଯେ କୌଣସି ଆଜିକାଲି କାମ କଲେ। କିଛିଟା ଗୋଟେ ପ୍ରମାଣ ପତ୍ର ଦରକାର ଆମେ ଆଜିକାଲି ଆମର ଗୋଟଏ ଉ ଆମର ଗୋଟିଏ ଆମର କଣ ଓଡିଶାର ଓଶାର ସବୁଠାରୁ ସର୍ବୋଚ୍ଚ ହ ମାନେ ଯୋଉ କି ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟର ପାଠ ଆମେ ପରିସମାପ୍ତି କରିଛୁ। ଯେଏ କିି ଯୁକ୍ତ ଥ୍ରୀ ତାପରେ କିଛି ବି ଆମେ ବାଟରେ ପଢିଲେ ଯେ କି ଭଲ କାର୍ଯ୍ୟରେ ଲାଗି ପାରିବା କିନ୍ତୁ ଆମ ଦ୍ଵାରା ଅସମ୍ଭବ ହେଇପାରୁଛି। ଯଦି ସମ୍ଭବ ହବ। ଆମେ କେଉଁ କାର୍ଯ୍ୟ କରି ଆମେ ଉପରକୁ କିଛି ପାଠ ପଢି ହାସଲ କରି। ସେଇଥିରେ କାମ କରୁଥିବା ସହିତ ପାଠ ପଢି ଆଗକୁ ବଢିପାରିବା। କାହିଁକି ନା ଆମର ଘରର ଏତେ ଅର୍ଥ ରାଶି ନାହିଁ ଆମ ଘରର ଟିକେ ଆମେ ଲୋ ମାନେ ଅଛୁ ମାନେ ମାନେ ସବୁଠାରୁ ମାନେ ଗରିବ ସ୍ତରଣ ଅଛୁ। ଏଥିପ ଆମେ କାର୍ଯ୍ୟ ଖୋଜୁଛୁ। ପାଖାପାଖି ଘର ପାଖାପାଖିରୁ ଟିକେ ଦୂର ହେଲେ
ନାଇଁ ଏଥିରେ ତମେ ଯଦି କି। କିଛି ସେଫଟି କୋର୍ଷ ଯଦି ତମର କିଛି ସେମିତି ସାର୍ଟିଫିକେଟ ଅଛି କିଛି ପ୍ରମାଣ ପତ୍ର ଅଛି। ଦେନ୍ ତମେ ଦେଲେ ମୁଁ ତମ ପାଇଁ ନିଶ୍ଚିନ୍ତ ଚାକିରି କରେଇ ଦେଇ ପାରିବି। ତ ଏଥିରେ ବହୁତ ସାରା ମୋର ଇଚଛାର ଅଛନ୍ତି। ସାଙ୍ଗସାଥି ମାନେ ବହୁତ ଅଛନ୍ତି। ଯାହା ଫଳରେ କରିଦେଇ
ତମକୁ ତମକୁ ଅ ବୟସ କେତେ ହବ?
ହ ମତେ ବର୍ତ୍ତମାନ ତ ପଚିଶ ପ୍ଲସ୍। ଏଇ ଜୁଲାଇ ବାରରେ ମୋତେ ଛବିଶ ହବ।
ମତେ ବି ସେଇ ପଚିଶି ବର୍ଷ ଚାଲିଲା। ଆଉ ଯେ କୌଣସି କାର୍ଯ୍ୟ ମୁଁ କରିସାରନ୍ତିନି କାହିଁକିନା ନା ମୋର ଦୁଇ ବର୍ଷ ହେଲାଣି। ସମାପ୍ତି ହେଇଛି। କି ଘରର ଟିକେ ଅବସ୍ଥା ହଁ ଭଲ ନାହିଁ ତାପରେ ଦୁଇରେ ମାନେ ଚାଷ କାମ ଏବେ ମୁଁ ଜାଣିଛ ଓଡ଼ିଶାର ପ୍ରଧାନ ଟା ହେଲା। ଚାଷ ହୋଉଚି ଧାନ ଚାଷ ଏବେ ଜାଣିଥେବ ଚାଲିଛି ତା ରେ ଆଉ ଟାଇମ ଲାଗିବ ପନ୍ଦର କୋଡ଼ିଏ ଦିନି ପନ୍ଦର ଦିନ ଲାଗିବ। ସରିଗଲେ। ତାପରେ ମୁଁ ଆ ଗୋଟେ ବର୍ଷ ପାଇଁ ମୁଁ ଇଏ ଫାଙ୍କା ରୋହୁଛି କାମ ଖୋଜିବି। ଯେକୌଣସି କାର୍ଯ୍ୟ ଯେକୌଣସି କାମ କରିବାକୁ ବାଧ୍ୟ କାହିଁକି ନା ଭୋଉଣୀ ବାହାଘର ହେଇଥିଲା ବୋହୁତ କରଜ ଅଛି ଲୋକୋ ମାନଙ୍କ ପାଖେରେ ଆହୁରି ଦୁଇ ଲା କ୍ଷ ରୁ ତିନି ଭଳିଆ ଆଉ ଆଜିକାଲି ଗୋଟେ ବିବାଘର ବୋହୁତ କଷ୍ଟ। ବୋହୁତ ଦର ଦାରମ୍ ବଢ଼ିବାରୁ। ବୋହୁତ ଅଛି ତାକୁ ଧୀରେ ଧୀରେ ଏ ବର୍ଷ ଅଳ୍ପ ସୁଜିଚି ଲକ୍ଷେ କାହିଁକି ନା ଧାନରେ କିଛି ମୁଗରୁ ଆଇନ୍ କ ମାନେ ଅର୍ଥ ରାଶି କମେଇଥିବି ତାଙ୍କୁ କିଛି ସାହା ମାନେ ଦେଇଥିଲେ ତାଙ୍କୁ କିଛି